ହାଲୋ।
ହାଲୋ।
ହାଲୋ।
ଆଜ୍ଞା କୁହନ୍ତୁ।
ହାଲୋ ହଁ ଆଜ୍ଞା ସାର୍ ନମସ୍କାର କଣ କରୁଛନ୍ତି? ସାର୍ କଣ କରୁଛନ୍ତି?
ଏଇଟା ଅଛୁ ଆମେ।
ଅ ହ ଖାଇଛନ୍ତି? ମୁଁ କହିଲି ଆପଣ ଖାଇଛନ୍ତି? ସାର୍ ଆପଣଙ୍କ ଭୟସ ଟା ଟିକେ ଠିକ ସେ ଶୁଭୁନି। ହ୍ୟାଲୋ ହ୍ୟାଲୋ ସାର୍ ଆପଣଙ୍କ ଭଏସ ଟା ଟିକେ ସୁବୁନି ଟିକେ ବାହାରକୁ ଆସନ୍ତୁ।
ଆଜ୍ଞା ଆଜ୍ଞା
ହ୍ୟାଲୋ ହଁ ଶୁଭିଲା ଏବେ, ମୁଁ କହିଲି ଆପଣ ଖାଇଛନ୍ତି? ହ୍ୟାଲୋ ହାଲୋ ହାଲୋ
ହ୍ୟାଲୋ
ମୁଁ କହିଲି ଆପଣ ଖାଇଛନ୍ତି? ହଁ ହୋଉ କଣ ଖାଇଛନ୍ତି ଆଜି?
ଭାତ ଆଉ ଚିକେନ।
ଓହୋ ତାହେଲେ ଆପଣଙ୍କର ରଜ ସରିଲା ଆଜି ନା? ମୁଁ କହିଲି ଆପଣଙ୍କର ରଜ ଆଜି ସରିଲା କୁଆଡେ ବୁଲାବୁଲି କରିବାକୁ ଗଲେ? ମୁଁ କହିଲି କୁଆ ବୁଲା ବୁଲି କରିବାକୁ ଗଲେ? ହଁ ହଉ କୁଆଡେ ଯାଇଥିଲେ ଆପଣ ବୁଲାବୁଲି କରିବାକୁ?
ଏ ଇକ୍ସନ ଯାଇଥିଲୁ ଆଉ ରାମ ମନ୍ଦିର।
ଓହୋ ଆଉ କଣ ଦେଖିଲେ ମାନେ ଇସ୍କନରେ? ସରି ଆପଣ ଯୋଉ ଯାଇଥିଲେ ବୁଲିବାକୁ ଆଉ ତାହେଲେ ବୁଲାବୁଲି ଭଲ ହେଲା ନା?
ଆଜ୍ଞା
ହଁ ହଁ ଆଉ କଣ ରୋଷେଇ ଆଜି? ହୁଁ କଣ କହିଲେ?
ଭାତ ଆଉ ଚିକେନ ହେଇଛି ଘରେ।
ଓହୋ ଆପଣଙ୍କୁ ଆଇଁଷ ଭିତରେ କଣ ଭଲ ଲାଗେ ଖାଇବା ପାଇଁ?
ଚିକେନ୍‌ ଭଲ ଲାଗେ ଟିକେ।
ହଁ ହଁ। ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି? ହାଲୋ ହ୍ୟାଲୋ ସାର୍ ମୋ ଭୟସେ ଶୁଭୁଛି ଆପଣଙ୍କୁ? ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ
ହଁ ଆଜ୍ଞା ହ୍ୟାଲୋ ହ୍ୟାଲୋ
ସାର୍ ମୋ ସାଙ୍ଗରେ କଣ୍ଟିନ୍ୟୁ ଟିକେ କଥା ହୁଅନ୍ତୁ ପାଟି ବନ୍ଦ କରିକି ରହିଯାଉଛନ୍ତି।
ନେଟୱାର୍କ ଇଶୁ।
ଗ ଓହୋ ଆଉ ଆପଣଙ୍କୁ କଣ ମାନେ ଆଇଁଷ ଭିତରେ କଣ ଭଲ ଲାଗେ ଖାଇବା ପାଇଁକା?
ଚିକେନ୍‌
ଚିକେନ ଆଉ କଣ?
ଆଉ ସେମିତି ତ କିଛି ନାହିଁ ଅଣ୍ଡା ହେରିକା।
ତୁମଙ୍କୁ କଣ ଭଲ ଲାଗେ ଖାଇବା ପାଇଁ?
ଆଳୁ
କଣ କହିଲେ?
ଆଳୁ
ଶୁଭୁନି।
ଟମାଟୋ ଭଲ ଲାଗେ।
ଆଉ ଫଳ ଭିତରେ
ଫଳ ଭିତରେ ମତେ ଡାଳିମ୍ବ ଭଲ ଲାଗେ।
ହଁ ହଁ। ହ ଆପଣ ଡାଳିମ୍ବ ବି ଖାଇବା ବହୁତ ଭଲ ଦେହ ପାଇଁକା ତ ଆପଣ ଆଉ ରଜରେ କଣ ପିଠା। ପିଠା ଖାଇଛନ୍ତି?
ମିିଠା ଆଉ
ହୁଁ ହୁଁ ଆପଣଙ୍କୁ ଜଣା ଅଛି ପିଠା କରିବା କେମିତି? ମୁଁ କହିଲି ସାର୍‌ ଆପଣଙ୍କୁ ଜଣାଅଛି ପିଠା କେମିତି ହୁଏ। ଉୁଁ ହୁଁ ହଉ ଆଉ। ଆଉ ଆପଣ ଏବେ? ଆଜି ଆପଣଙ୍କର କଣ ମାନେ ରଜ। ଶେଷରେ କଣ ହେଲା କେମିତି କଣ ଆପଣଙ୍କ ଘରେ କରାହେଲା ପାଳନ।
ସେ ତ ଘରେ କିଛି କରାଇ ଆମା ଯାଇଛ ଡ୍ରେସ ଆଣିବାକୁ ସେଇ ହେଇ ଯ
ଡ୍ରେସ୍ ତ ରଜରେ ଆପଣ ଡ୍ରେସ ଆଣି ନଥିଲେ। ଆ
ସେ ମା ବାଙ୍କର କଣ ଦରକାର ହେଲା।
କଣ କହିଲେ?
ହଁ ଗୋଟେ ତ ବଉଲ ପାଇଁ ଦରକାର ହେଲା ତ ମାମା କହିଲେ ଆ
ଓହୋ ଆଉ ଆପଣଙ୍କ ଫ ରଜ କ ଡ୍ରେସ୍ ହେଇଥିଲା।
ଆଜ୍ଞା।
ଓହୋ ଆପଣ ମାନେ କଣ ରଜ ତିନି ଦିନରେ ଡ୍ରେସ ପିନ୍ଧନ୍ତି? ତତାଡ୍ରି ନୂଆ ଡ୍ରେସ୍ ତିନିଟା।
ଆଜ୍ଞା।
ଓ ହୋ। ଆପଣଙ୍କର ସ୍ଥାନ ଭଉଣୀ ଭଉଣୀ ତ ନିଶ୍ଚିନ୍ତ ଥିବେ ନା ନାହାନ୍ତି ନା କଣ? ହ
ଅଛନ୍ତି ଗୋଟେ ସାନ ବଡଛି।
ହ ଓହଁ ତାହେଲେ ଆପଣଙ୍କ ଭଉଣୀ ତ ରଜରେ ବହୁତ ମାନେ ସଜବାଜ ହଉଥେ କା ଝିଅ ମଙ୍କର ପର୍ବ। ପର୍ବ ଏଇଟା ସାର୍ ଝିଅ ମାନଙ୍କ ପର୍ବ ନା ଝିଅ ପୁଅ ଉଭୟଙ୍କର ପର୍ବ ଏଇ ପର୍ବଟା। ହ
ହଉ
କ କହିଲା?
ଖ
ପୁଅ ଝିଅ ଉଭୟଙ୍କର।
ଆଜ୍ଞା।
ଓହୋ। ତ ତାହେଲେ ଆପଣ ବି ରଜ ସେଲିବ୍ରେଟ୍ ବଢିଆ କରିଥିବେ ତ ଆମେ ସାର୍ ଆମେ ଯାଇଥିଲୁ। ମାନେ ଆମ ଅଜାହାର ଗାଁକୁୁ ରଜ ସେଲିବ୍ରେଟ କରିବା ପାଇଁ ତ ଆଉ କୁଆଡେ ବୁଲିବାକୁ ଯାଇନଥିଲୁ ଆମେ ଛୋଟ। ଛୋଟବେଳେ ଅଜାହାର ଗାଁ କୁ ଯାଉ। ରଜ ସେଲିବ୍ରେଟ୍ କରିବାକୁ ତ କାଲି ଆମେ ଯାଇଥିଲୁ ମାନେ ଆମ ଅଜାହାର ଗାଁରେ, ମାନେ ସେ ଆଗରୁ ରଜରେ ଠାକୁର ମାନେ ସେଇଠି ଫୁଟିଥିଲେ, କେବେର କଥା ଏବେ ନୁହଁ। ସେ ବହୁତ ବର୍ଷ ର କଥା। ଆପଣଙ୍କୁ ଶୁଭୁଛି? ହୁଁ।
ଆଜ୍ଞା ହଁ ହ୍ୟାଲୋ।
ତାପରେ ଆମେ, ଶୁଭୁଚି ଆପଣଙ୍କୁ ମୁଁ ଯାହା କହୁଛି?
ହ୍ୟାଲୋ?
ସାର୍ ମୁଁ କହିଲି ଆପଣଙ୍କୁ ମୁଁ ଯାହା କହୁଛି ଆପଣଙ୍କୁ ଶୁଭୁଚଛି ତ?
ଆଜ୍ଞା।
ହଁ। ତାପରେ ଆମେ ଯାଇଥିଲୁ ତ ସେଠି ପାହାଡ ଉପରେ ମାନେ କଣ କହିଲେ ପୁରା ପାହାଡ ଉପରେ ଠାକୁର ଫୁଟ ଆମେ ସେଇ ଉପରକୁ ଗଲୁ। ସେ ଗଲୁ। ସେଠି
ହ୍ୟାଲୋ?
ହ୍ୟାଲୋ, ହଁ। ହ୍ୟାଲୋ?
ହଁ କଣ କହିଲେ, କଣ କହିଲେ?
ହ୍ୟାଲୋ?
ମୁଁ କହିଲି କଣ କହିଲେ?
ନାଇଁ ନାଇଁ କିଛି ନାଇଁ।
ଉ ତ, ସେ ବହୁତ ଉପରକୁ ଯାଇଥିଲୁ ତ, ସେଠି ଆମର ରଜରେ ହିଁ ସେଠି ଠାକୁର ମାନେ ବାହାରିଛନ୍ତି। ସେ ପଥରରେ ପୁରା ବାହାରିଛନ୍ତି। ସେଇଠି ଆମେ ଯାଇକି ବୁଲାବୁଲି କଲୁ। ଏମିତି ବହୁତ ଦୋକାନ ଫୋକାନ ପଡିଥିଲା ଏମିତି ମଜା ମସ୍ କଲୁ ତାପରେ ଆସିଲୁ ଆଉ। ତ ଆପଣ ଆଉ ଆଡେ ବୁଲିବାକୁ ଯାଇଥିଲେ ମଜା, କେମିତି ଜାଗା ଆପଣଙ୍କୁ ମଜା ଲାଗେ ଏମିତି ଗଛ ଲତା ଭିତ ପାହାଡ ହେଇଥିବ ସେମିତି ଜାଗା ମଜା ଲାଗେ ନା ଏମତି ଖୋଲା ଖୋଲା ଜାଗା ଟାଉନ ଉପରେ ମଜା ଲାଗେ ଆପଣଙ୍କୁ?
ମତେ ସେ ପାହାଡ ଭଳିଆ ହିଁ ଜାଗା କିଛି ଭଲ ଲାଗେ।
ହୁଁ। ତ ଆମେ କାଲି ଯାଇକି ଏମିତି ବୁଲାବୁଲି କରିକି ଆସିଛୁ। ଆଉ ସାର୍ ଆପଣ ହୁଁ ଆପଣ କୁଆଡେ ଆଉ ଯିବେ ଆଜି ଯିବେ କୁଆଡେ?
ନା ଆଜିର ତ କିଛି ପ୍ଲାନ ନାହିଁ।
ଓ ହଁ।
ହଁ।
ହଉ ସାର୍ ଆଉ ଆପଣଙ୍କର ପିଠାପଣା ଏବେ କଣ ମାନେ ଘରେ କଣ ପିଠାପଣା ଆପଣଙ୍କର ତିଆରି କରାହଉଛି?
ହୁଁ ଘରେ
ସାର୍ ଆପଣ କିଛି ପିଠାପଣା ବିଷୟରେ ଜାଣିଛନ୍ତି?
ସେତେ ତ କିଛି ଜାଣିନି।
ହୁଁ ଆପଣ କିଛି ତ ପିଠା ଜାଣିଥିବେ? ନା ଆପଣ କିଛି ବି ପିଠା ବିଷୟରେ ଜାଣିନାହାନ୍ତି?
ପିଠା ବିଷୟରେ ତ ମୁଁ ସେମିତି କିଛି ଜାଣିନି ଅଧିକା। ପୋଡ଼ ପିଠା ଆ ପୋଡ଼ ମଣ୍ଡା ପିଠା ହଁ ହ୍ୟାଲୋ।
ଜଣେ ଜଣେ ଅଛନ୍ତି ପୁଅ ପିଲା ମାନଙ୍କୁ ବି ଜଣା ଅଛି ପିଠା ପଣା କିଛି। ଆପଣଙ୍କୁ ରୋଷେଇ କିଛି ଜଣା ଅଛି?
ହଁ ସେମିତିରେ ଟିକେ ଟିକେ ହିଁ ଆସେ।
ଆପଣ କେବେ ଭୋଜି ଭାତ କରିବା ପାଇଁ ସାଙ୍ଗମାନାନଙ୍କ ସହିତ ବାହାରକୁ କେବେ ଯାଇଛନ୍ତି?
ହୁଁ।
ଆପଣଙ୍କୁ ଫ୍ୟାମିଲି ସହିତ ବୁଲିବାକୁ ଭଲ ଲାଗେ ନାଁ ମାନେ ଫ୍ୟାମିଲି ସହିତ ଆପଣଙ୍କୁ ଭଲ ଲାଗେ ନା ସାଙ୍ଗସାଥି ସହିତ ଆପଣଙ୍କୁ ଭଲ ଲାଗେ?
ସାଙ୍ଗ ସେଥି ମାନଙ୍କ ସଙ୍ଗେ। ଗଲେ ଟିକେ ମଜା ଲାଗେ ବୁଲିବାକୁ।
ଓହୋ ଆପଣ କୋଉଠି ମାନେ ଭୋଜି କରୁଚନ୍ତି ସାଙ୍ଗସାଥି ସହିତ?
ଏମିତି ଘର ପାଖରେ କେବେ କେବେ କରିଥିବୁ।
କେମିତି କଣ ଭୋଜି କରନ୍ତି?
ମତେ ଏ।
କଣ କଣ ଭୋଜି କରନ୍ତି?
ଏମତିରେ ତ ଠିକ୍ ନଥାଏ ଯାହା ଯେତେ ମନ ହୁଏ ଭେଜ୍ ନନଭେଜ୍
ହୁଁ, ହୁଁ। ଆପଣଙ୍କୁ ମାନେ ଘର ଖାଇବା ଭଲ ଲାଗେ ନା ସାର୍ ବାହାର ଖାଇବା ବେଶି ଭଲ ଲାଗେ?
ସେଡ଼ା ଘର ଖାଇବା ଭଲ ଲାଗେ।
ହୁଁ ହୁଁ। ତ ଆମର ବି କାଲି ପିଠା ହେଇଥିଲା ଆମର ବି ପୋଡ଼ା ପିଠା ହେଇଥିଲା ଆପଣଙ୍କୁ ଚକୁ ଚକୁଳି ପିଠା ବି ଜଣା ନାହିଁ କେମିତି ହୁଏ କଣ ନାଇଁ?
ଚକୁଳିରେ ଜଣା ଅଛି। ଦୋଣା ଚକ ମିଠାୁ ଫ
ହୁଁ, ହୁଁ। ତ ଆଉ ସାର୍ ରଥ ଯାତ୍ରାକୁ ବୁଲିବାକୁ ଯିବେ ଆପଣ!
ଆଜ୍ଞା।
ଓହୋ ଯାଆନ୍ତି ଆପଣ ରଥଯାତ୍ରା ବୁଲିବାକୁ ଯାଆନ୍ତି।
ଆଜ୍ଞା।
ଓଁ ହୋ। ରଥଯାତ୍ରାରେ କଣ କଣ ଦେଖନ୍ତି ମାନେ କଣ କଣ ହୁଏ ରଥଯାତ୍ରାରେ?
ଏମିତି ତ ଠାକୁର ଆସିନ୍ତି ରଥରେ ବସିକି।
ହୁଁ।
ହଁ କହୁନାହାନ୍ତି କୁହନ୍ତୁ?
ଠାକୁର ଆସନ୍ତି ର ହ୍ୟାଲୋ ଠାକୁର ରଥରେ ବସିକି
ହୁଁ।
ର ମାନେ ମନ୍ଦିରରୁୁ ଆସନ୍ତି
ହୁଁ।
ହ ତ ଆମର ଫାଷ୍ଟ ହୁଏ ଯେତେବେଳେ ରଥଯାତ୍ରା ହୁଏ, ତ ଆମର ଠାକୁର ଗାଧା ନ୍ତି ଆମର ଜଗନ୍ନା ଥଙ୍କର ସ୍ନାନ ପୂର୍ଣ୍ଣମା ଗୋଟେ ଥାଏ, ଆପଣ ଜାଣିଚନ୍ତି ସ୍ନାନ ପୂର୍ଣ୍ଣମା ବିଷୟରେ?
ନାଇଁ ସେ
ନାଇଁ ଶୁଣିଛନ୍ତି ସ୍ନାନ ପୂର୍ଣ୍ଣିମା ବିଷୟରେ ଶୁଣିଛନ୍ତି?
ଶୁଣିଛି ତ ଜାଣିିନି।
ଅଁ ହଁ। ତ ଆମର ଫାଷ୍ଟ ଠାକୁର ଯେତେବେଳେ ମାନେ ଅଣସର ଘର ଥାଏ, ଅଣସର ଘରୁକୁ ଯେତେବେଳେ ଠାକୁର ପଶନ୍ତି ତ ସେ ସେତେବେଳେ ଫାଷ୍ଟେ ମାନେ ସ୍ନାନ ପୂର୍ଣ୍ଣିମାରେ ଠାକୁର ଆଗ ସ୍ନାନ କରନ୍ତି, ସ୍ନାନ ମାନେ ଗାଧୁ ମାନେ ଗାଧନ୍ତି ଗା କି ଆମର ଠାକୁର ଅଣସର ଘରକୁ ଯିବେ ତ ଅଣସର ଘରୁ ଠାକୁରଙ୍କର ଇଚ୍ଛା ହବ ଯେ ମାନେ ପୋଡ ପିଠା ଖାଇବା ପାଇଁକା ତ ପୋଡ ପି ଠା ଖାଇବା ପାଇଁକା ଇଚ୍ଛା ହବ, ତାପରେ ଠାକୁର ରଥରେ ବାହାରନ୍ତି। ତାହେଲେ ଜାଣିଛନ୍ତି ଏବେ ବହୁତ୍ ଗରମ୍ ମାନେ ଗରମ୍ ଟାଇମ୍ ରେ ହିଁ ଠାକୁର ଅଣସର ଘରେ ପଶିବେ ଯେତେବେଳେ ବହୁତ୍ ଗରମ୍ ହବ।
ଆଜ୍ଞା।
ତ ଏମିତି ଆଉ, ତ ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ୍ ଲାଗିଲା। ତ ଧନ୍ୟବାଦ୍, ଏବେ ସାର୍ ମୁଁ ଫୋନ୍ ଟିକି ମୋ ଆଡୁ କାଟି ଦଉଚି।
ଆଜ୍ଞା।
ହୁଁ।